ହ୍ୟାଲୋ ହଁ।
ଶୁଭୁ ଶୁଭୁଛି ମୋ କଥା।
ହଁ ହଁ ଶୁଭିଲା।
କଣ କରୁଛୁ।
କିଛି ନାହି ବସିଥିଲି ତୁ।
ଓ ଏଇ ମୁଁ ଏଇ ପାର୍କ ଗଳିରେ ବୁଲୁଥିଲି ମାମାର ମୋର ଅସିକି ଏଇଠି ବସଛୁ ତ। ଏ ମାଉସୀଙ୍କର ଘର ପାଖରେ।
ଓ ହୋ।
ହୁଁ।
ଆଉ, ଖିଆପିଆ ସଇଲାଣି?
ନାରେ ଖାଇନି, ଭଲ୍ ଲାଗୁନି ଗ୍ୟାସ୍ ହେଇଯାଇଚି ତ।
ଆଚ୍ଛା, ଗ୍ୟାସ୍ କଣ ପାଇଁ ହେଲା?
କହିଲି ବା ସକାଳେ ଚାଉମିିନ୍ ଖାଇକି ଏକ୍ଜାମ ଦେବାକୁ ଯାଇଥିଲି।
ହୁଁ।
ଆଉ ଖାଇନି ତାପରେ ଆସିକି ଗ୍ୟାସ୍ ହେଇଗଲା, କାରଣ ଆମର ଏଗାରଟା ରୁ ଦିଟା ଏକ୍ଜାମ୍ ଥିଲା। ତ ସେ ଭିତରେ ଗ୍ୟାସ୍ ହେଇଗଲା ଆଉ।
ଆଚ୍ଛା।
ହଁ।
ଏ ଦେଖିକି ଇଏ କରିବ ନା ଆଉ।
ନା ପରୀକ୍ଷା ଥିଲା ବା ଏଗାରଟାରୁ ଦିଟା ଆଉ ଖାଇ କେତବଳେ ଯାଇଥାନ୍ତି କାରଣ ବସ୍ ଥିଲା ଆମର କେତଟାରେ କହିଲ ବସ୍ ଥିଲା ଆମର ନଅଟା ଚାଳିଶରେ ବସ୍ ଥିଲା, ତ ମୁଁ ଖାଇ ଦେଇଥିଲି କେତେଟା ସାଢ଼େ ଆଠଟାରେ ଖାଇ ଆଠଟା ପନ୍ଦର ଆଡୁକୁ ଖାଇ ଦେଇଥିଲି କାରଣ ମୋର ଟିକେ ଖାଇବାଟା ଲେଟ୍ ହେଉଚି ନା ତ ଶାଢ଼େ ଆଠଟା ରେ ଖାଇ ଦେଇଥିଲି ତାପରେ କଲେଜ୍ ଯାଇଚି ତାପରଠୁ ଆଉ ଚାଉମିନି ଖାଇଚି ତ କିଛି ଖାଇନି ଆଉ, ମୋର ଇଚ୍ଛା ହଉନି ଖାଇବା ପାଇଁ ଆଉ।
ଓହୋ, ତାହେଲେ ଗ୍ୟାସ୍ ଟା ଧରଦେଇଚି ଆଉ।
ହଁ କାରଣ ଏକ୍ଜାମ୍ ଚାଲିଥିଲା ତ ଆମୁକୁ ଯାହା ଭୋକ ଲାଗିଲା ତାପରେ ଆଉ ଖାଇନି ନା।
ହୁଁ।
ହଁ ସେଥିପାଇଁ ଆଉ।
ଆଉ ସେଥିପାଇଁ ଗ୍ୟାସ୍ ଟା ଧରି ଦେଇଚି ଭଲ ହେଇଯିବ ଆଉ।
ହଁ କାଲି ରାତିରେ ବି ସେମିତି ମୁଣ୍ଡଟା ବିନ୍ଧୁଥିଲା ଗ୍ୟାସ୍ ହେଇକି, କାଲି ରାତିରେ ବି ମୁଁ ପଢ଼ି ପାରିଲିନି ମାନେ ଏକ୍ଜାମ୍ ଥିଲା ନା, ତ
ହୁଁ।
ଆଉ ପଢ଼ିହେଲାନି ଟୋଟାଲି ମାନେ ମୁଣ୍ଡ ଖାଲି ବୁଲେଇଲା ଲାଷ୍ଟରୁ ଗ୍ୟାସ୍ ମେଡ଼ିସିନ୍ ଖାଇକି କଲାକୁ ଯାହା ଟିକେ ପଢ଼ିଥିଲି କେତେଟା ଏ ରା ତି ଏ ବାରଟା ଯାଏ ପଢ଼ିଲି ବାରଟାରେ ଶୋଇଲି ଫେର୍ ସକାଳ ଚାରିଟାରେ ଉଠିଲି। ଟାରେ ଉଠିକି ଫେ ରେ ଛଅଟା ନା ସାତେଟା ଛଅଟା ପଇଁଚାଳିଶକୁ ଶୋଇଲି ସାତଟା ପନ୍ଦରରେ ଉଠିଲି। ମୁଣ୍ଡ କାମ କରୁନି ନା, ତ ସେଥିପାଇଁ ଆଉ।
ମାଁ ସବୁ ଫେରେ ଭାବିଆକୁ ପଡିବ କଣ-କଣ ପଡିଚି କଣ ନେଇ ଏ ଏକ୍ଜାମ୍ ଟାଇମକୁ ରିଭିଜନ୍ ନ କଲେ ରିକଲ୍ ନ କଲେ ଥୋଡିନା ଏକ୍ଜାମରେ ଆଉ ମନ ପଡ଼ିବ, ଏକ ରେ ଏଇ ଟା ଥିଓରମ୍ ଏକ୍ଜାମ୍ ଟା ରିୟଲ୍ ଆନାଲିସିସ୍ ଟା ନା ଆମେ ଯୋଉ ସବୁ ଉପପାଦ୍ୟ ଜାଗାରା ଏସବୁ ସେଇ ରିଲେଟେଡ୍ କୋଶ୍ଚିନ୍ ଆସିଚି, ତଥାପି ମୁଁ ଆଜି ଲେଖିଚି ପ ଚିଶ୍ ପେଜ୍ ଖଣ୍ଡେ ଲେଖିଦେଇଚି କିନ୍ତୁ ଜାଣିନି ପ୍ରାୟ ଆଠ ମା ଆଠ ମାର୍କର ଚାରିଟା ଲେଖିବାକୁ ଦିଆ ହେଇଥିଲା। ମାନେ ବତିଶ୍ ମାର୍କ, ବତିଶରୁ ମୁଁ ଚାରିଟା ଅଟେଣ୍ଡ କରିଚି କିନ୍ତୁ ତିନିଟା ପୁରା ଶିଓର ଆଟେଣ୍ଡ କରିଚି ଆଉ ଗୋଟେ ମାନେ ସେ ଜିନିଷଟା ମୁଁ ପଢ଼ିନଥିଲି, ତ ସେ ଜାଗାରେ ମୁଁ ଆଉ ଗୋଟେ ଥିଓରମ୍ ଟେ ପକେଇ ଦେଇଚି ଦେଖାଯାଉ ସେଇଟା ଯିଏ ଖାତା ଚେକିଂ କରୁଚି ସିଏ ମାର୍କ ଦବ କି ନାଇଁ
ଅହ।
ହଁ ସେଇଭଳିଆ ଆଉ।
କଲେଜ ଖାତା ଚେକିଙ୍ଗ କରୁଛ?
କଲେଜ୍ ଖାତା ଦେଖିବନି ଏଇଟା ୟୁନିଭର୍ସିଟି ଦେଖିବ।
ଏଇ ଇନଭର୍ସିଟି ଦେଖିବ ତ ସେ ମାର୍କ ଦେଇଦବ।
ଦବ ନା?
ହଁ।
ହଁ କାରଣ ଏଇଟା ୟୁନିଭ
ୟୁନି ୟୁନିଭର୍ସିଟି ଦେଖିଲେ ଦେଇଦିଏ।
ଆମର ଆର ଡି ଅଣ୍ଡର ଅଛି ତ ଆର ଡି ଯୋଉ କଲେଜକୁ ପଠେଇବ ସେମାନେ ମାର୍କ ଦେବେ। କିନ୍ତୁ ମାନେ ଆର ଥରକ ମୁଁ କହିବାକୁ ଗଲେ ମୁଁ ଫାଷ୍ଟ ସେମିଷ୍ଟାରରେ କିଛି ପଢିନଥିଲି।
ହୁଁ।
ତାପରେ କାରଣ ଲେଟ ଆଡ଼କୁ ଆଡ଼ମିସନ୍ ହେଲା କିଛି ପଢୁନଥିଲି। ତାପରେ ଦେଖିଲା ବେଳକୁ କିନ୍ତୁ ଯା ଫ ମାନେ ବ୍ୟାକ୍ ଲାଗିନି ଏବେ କା ପେପର୍ ଦୁଇଟା ମ୍ୟାଥ ପେପର ଅଛି ବୋଲି ବ୍ୟାଗ୍ ଲାଗିନି ଏବେ ଥାର୍ଡ଼ ସେମି ଷ୍ଟାର୍ ବେଳକୁ ତିନିଟା ମ୍ୟାଥ ପେପର ହେଇଯିବ ତ ମେ ମ୍ୟାଥ୍ ତିନିଆଡ଼ୁ ଧରିବାର ଅଛି ନାଉ ଏବେ ଦୁଇ ଆଡ଼ୁ ଅଛି ବୋଲି ଧରି ହେଉଛି ଆଉ ତିନିଆଡ଼ୁ ହେଲେ ଫେରେ ମାଇନାର ପେପର ଗୋଟେ ରହିଯାଉଛି କେମେଷ୍ଟ୍ରିକୁ ଫିଜିକ୍ସ ସେଇଟାବି ଦେଖିବାକୁ ପଡ଼ିବ। କିନ୍ତୁ ମୁଁ ଠାକୁରଙ୍କୁ ଡାକୁଛି କି ଯା ହଉଛି ହଉ କିନ୍ତୁ ବ୍ୟାକ୍ ନ ଲାଗୁ ବ୍ୟାକ୍ ଲାଗିଲେ ଭାରି ପ୍ରୋବ୍ଲେମ୍।
ହଁ।
ଏ ଡିଷ୍ଟିଂସନ୍ ଟା କଟିଯିବ କାରଣ ମତେ ଗର୍ଣ୍ଣମେଣ୍ଟ ଜବ୍ କରିବାର ଅଛି ନା ତ ଦିଷ୍ଟିଂସନ୍ଟା କଟିଗଲେ ହଇରାଣ ମୁଁ ହେବି ତ ସେମିତି ଗମେଣ୍ଟ ଜବରେ ଲେ ଖାଇନି କି ଡିଷ୍ଟିଙ୍ଗସନ୍ କଟିଗଲେ ଗମେଣ୍ଟ ଜଵ୍ କରିପାରିବନି ସେମିତି ନାହିଁ କିନ୍ତୁ ଯାହାବି ହେଲେ ଗୋଟେ କ୍ୟାରିଅରରେ ଗୋଟେ ଦାଗଟେ ଲାଗିଯିବ ନା ଡିଷ୍ଟିଂସନ କଟିଗଲା।
ହଁ।
ଆଚ୍ଛା ଆଚ୍ଛା ମୁଁ ଜାଣିବାକୁ ଚାହୁଁଛି କି ଯଦି ମୁଁ ସିକ୍ସଟି ପରସେଣ୍ଟ ଏଭଭ୍ ରଖିଲି ମାର୍କ ମନେକର ମୋର ଏବେ ଫାଷ୍ଟ୍ ସେମିଷ୍ଟର ମୋର ସେଭେଣ୍ଟି ଥ୍ରୀ ପରସେଣ୍ଟ ଅଛି। ତ ସେକେଣ୍ଡ ସେମିଷ୍ଟରରେ ମୋତେ ସେଭେଣ୍ଟି ଥ୍ରୀ ରୁ ତଳକୁ ଗଲେ କଣ ଡିଷ୍ଟିଂସନ କଟ କଟିଯିବ?
ଡିଷ୍ଟିଂସନ୍ ମାନେ?
ଡିଷ୍ଟିଂସନ୍ ମାନେ ଯୋଉ ମନେ ମନେକର ଏବେ ମୁଁ ରଖିଛି କେତେ ସେଭେନ ସେଭେଣ୍ଟି ଥ୍ରୀ ପରସେଣ୍ଟ ରଖିଛି ମାନେ ଏବେ ଯୋ ସେ ସେକେଣ୍ଡ ସେମେରେ ହବ ମାନେ ଯେତେବେଳେ ରେଜଲ୍ଟ ବାହାରିବ ମୋର ଯଦି ସିକ୍ସଟି ଫାଇଭ୍ ପରସେଣ୍ଟ ଥିବ। ତାହେଲେ ଏମିତିଯୋଉ ଟୋଟାଲ୍ ସବୁ ଏକ୍ଜାମ ଲାଷ୍ଟକୁ ହେଲା ଟୋଟାଲ୍ ସେଇଟା ଗୋଟେ ହେଇକି କାଲ କାଲକୁଲେସନ୍ ହେଇକି ଗୋଟେ ପରସେଣ୍ଟେଜ୍ ଆସିବ ନା। ତ ସେଇଟା କଣ କଟିଯିବ ମାନେ ଡିଷ୍ଟିଂସନ୍ କଟିଯିବ ସେଇ ପରସେଣ୍ଟେଜ ହିସାବରେ?
ଏ ସେି ତ ପଟେନି
ଦେଖାଯାଉ ଆଉ ଆଉ ଯୋଉ ମୁଁ କହୁଥିଲି କି ଦାରିଙ୍ଗବାଡ଼ିି କେବେ ବୁଲିବାକୁ ଯାଇଛ?
ଦାରିଙ୍ଗବାଡି ଯାଇନି ଆ କେବେ।
ଆଉ ଏବେ ଯୋଉ କୋଉଠୁ ମଝିରେ ସୀମାଞ୍ଚଳ ଯାଇଥିଲ ବୋଧେ ସାଙ୍ଗମାନେ?
ହ ହସିଞ୍ଚଡ଼ ଯାଇି
ହଁ ସେ ସୀମାଞ୍ଚଳରେ କଣ କଣ ଦେଖିଲ କେମିତି କଣ ଗଲ କେମିତି ଟ୍ରେନରେ କଣ ଖାଇଲ ମ ତେ ଟିକେ କହିପାରିବ?
ହ
କିନ୍ତୁ ମ୍ୟାମ୍ ଙ୍କ ଉପରେ।
ଶୁଭୁନି ଟିକେ ଜୋରେ।
ମୁଁ କହିଲି ସୀମାଞ୍ଚଳରେ ଆମେ ରାତିରେ ଗଲୁ।
ହଁ। ତା ମାନେ ଘରୁ କେତେବେଳେ ବାହାଲେ?
ଘରୁ ଆମେ ହଷ୍ଟେଲରେ ଥିଲୁ ହଷ୍ଟେଲରୁ ଯାଇଥିଲୁ। ତ ରାତିରେ ବାହାରିଲୁ। ରାତିରେ ବାହାରିକି। ପହଞ୍ଚିଲୁ ଆମେ ପହଞ୍ଚିଲୁ ଷ୍ଟେସନରେ ସାଢେ ନଅଟା।
ହଁ।
ସାଢେ ନଅଟାରୁ ଆମେ ତାପରେ ଗଲୁ ଆମ ଆମର ଇଏକୁ ଷ୍ଟେସନ ବରମପୁରୁ।
ହୁଁ ହଁ।
ଅ ସେ ଯୋଉ ଟ୍ରେନେ ଥିଲା ସାଢେ ନଅଟାରେ ସାଢେ ନଅଟା ଦଶଟାରେ ଟ୍ରେନେ ଥିଲା।
ହଁ।
ଦଶଟାରେ ଗଲୁ ତାପରେ ବସିଲୁ ଟ୍ରେନେରେ ଓହ୍ଲେଇଲୁ ପାଞ୍ଚଟାରେ।
ହଁ।
ତାପରେ ରୁମ୍ ପାଇଁ ଉପରକୁ ଗଲୁ ପାହାଡ ଉପରକୁ ସୀମାଞ୍ଚଳ ପାହାଡ ଉପରକୁ ବସରେ। ରୁମ୍ ମିଳିଲାନି।
ହଁ।
ତାପରେ ପାହାଡ଼ ତଳକୁ ପୁଣି ଆସିଲୁ ଗୋଟେ ରୁମ୍ ଦେଖିଲୁ ମିଳିଲା ରୁମ୍।
ହୁଁ।
ସେଡା ଆଛୁ। ହଁ ଆମେ ଯାଇଥିଲୁ ଆଡ଼ ଜଣ। ଚାରି ଜଣ ଚାରି ଜଣ ଲେଖେ ରହିଲୁ। ନାଇ ଫାଷ୍ଟେ ଫାଷ୍ଟେ ଗୋଟେ ରୁମ୍ ମିଳିଲା। ସେକେଣ୍ଡେ ଟାଇମ୍ ଯଉ ଗଲୁ ଦିଟା ରୁମ୍ ମିଳିଲା।
ଓହୋ।
ତ ରହିଲୁ ସେଇଠି। ସୀମାଞ୍ଚଳ ରେ ରହିଲୁ। ତାପରେ ଇଆଡ଼େ ସବୁ କାମ ସଇଲା ବୁଲାବୁଲି କଲୁ। ତାପରେ ଆସିଲୁ। ଆସିଲା ପରେ। ଆମର।
ହଁ
ଇଆ ଭଗତ ଫାସେ ଦିନ ଦର୍ଶନ ଆଉ କରିପାରିଲୁନୁ। କାହିଁକିନା ଶନିବାର ତାଙ୍କର ଭଗବାନଙ୍କର ଫଣ୍ଡ ଅଛି। ତ ଗହଳି ପ୍ରବଳ ରୁହେଁ। ତ ତାପରେ ସବୁ ଗଲୁ ଟିକେ ଟିକେ ଶୋଇପଡ଼ିଲୁ। ତାପରେ ଗଲୁ ଭାଇସାଗ।
ଭାଇଯାକ ଯାଇଥିଲ।
ବୁଲି ସବୁ। ହଁ ଭାଇଜ୍ୱାକ ଭାଇଜ୍ୱାକ ଗଲୁୁ ମିୟୁଜୁ
ଭାଇ ଜାଗାରେ କଣ ମାନେ ସେଇଟା ଗୋଟେ ଅଛି ନାଁ।
ଭାଇଜ୍ୱାଗ ହଉଛି ବିଶାଖପାଟଣା କୁ ଭାଇଜା କହୁଛନ୍ତି ଆଉ କିଛି ନାଁ।
ହଁ।
ସେଇଟା ସେ ଆର୍ କେ ବି ସେଇଟି ଅଛି। ରାଧାକ୍ରିଷ୍ଣା ବ୍ରିଜି। ସେଇଟି ପୋଲ। ହଁ ସେଇଟା କୈଳାସ କିଟି ସେଟା କୁହନ୍ତି।
ହଁ ତାପରେ ଆ-ମାନେ ଆଉ ଗୋଟେ ପାହାଡ ତଳୁ ମାନେ ଝରଣା ଟା ବୋହୁତଥିବ ସେଇଟା ଗୋଟେ କଣ?
ତେଇଟା ମୁଁ ତ ଜାଣିନେଇଁ ସେଇଟା କଣ?
ସେଇଟା ମେବି କଳସଗିରି ପାଖାପାଖି ଅଛି।
ଆଚ୍ଛା ହେଇଥିବ ମୁଁ ଜାଣିନେଇଁ ଠିକ୍ ରେ।
କାନ ଆମର ପା କଲେଜରେ ସାଙ୍ଗ ମାନେ ସବୁ ଭାଇଜାକ୍ ଯାଇଥିଲେ ନା ଯୋଉ ସେମାନେ କୋଉଥିଲେ କି ଆଡକେ ବିଚି ଆଉ କୈଳାଶ ଘିରି ରେ ସବୁ ଅଛି ବଟ୍ ମୁଁ ଯାଇନିନା ତ ମୁଁ ଜାନ୍ନି। ମୁଁ କିନ୍ତୁ ତିରୁପତି ଯାଇଚି ତ ତିରୁପତି ବିଷୟରେ ପଚାରିଲେ ମୁଁ କହିଦେବି।
ଆଚ୍ଛା। ନାଇଁ ମୁଁ ତିରୁପତି ଯାଇନି କେବେ ଯେବେ ଯିବା ଭଗବାନଙ୍କ କୃପା ହେଲେ ଯିବି।
ହଁ ସେଇଠି ବାଲାଜିତ ଅଛନ୍ତି ଆଉ ସୀମାଞ୍ଚଳରେ ଆମର ନୋ
ହଁ ସିମାଞ୍ଚଳ ରେ ନୃସିଂହ।
ହଁ।
ହଁ, ଠାକୁର ସବୁବେଳେ ଚନ୍ଦନ୍ ରେ ଥିବେ।
ହଁ। ତାଙ୍କର ରାଗି ନା ତ ରାଗି ଠାକୁରଙ୍କ ସେ ତାଙ୍କୁ ଚନ୍ଦନ ବୋଳିଲେ ସେ ଶାନ୍ତରେ ରହିବେ ହଁ।
ଆଉ ତାଙ୍କର ଗୋଟେ ଦିନ୍ ହବ ଚନ୍ଦନ କାଢା ହବ ପୁଣି ନୂଆ ଚନ୍ଦନ ଲାଗିବ। ଗୋଟେ ଦିନି ଅଛି ସେଇଟା। ସେଇଟା ଗୋଟେ ଅଛି ତାଙ୍କର ଏବେ ଯୋଉ ଚନ୍ଦନ ଯାତ୍ରା ହେଇନଥିଲା?
ହଁ ହଁ।
ସେଇଦିନ ସେଇଦିନ ତାଙ୍କର ହବ।
ମାନେ ସେ ପୁରା ବର୍ଷ ଜାଙ୍କ ଖାଲି ତାଙ୍କୁ ସବୁର୍ଣ୍ଣ ଚନ୍ଦନ ବୋଳା ହୋଉଥୁବ କିନ୍ତୁ ସେଇ ଚନ୍ଦନ ଠାରୁ ଯା ଟିଣା ଆଉ ଚନ୍ଦ୍ନ ରେ ଛଡା ହବ।
ହଁ ଚନ୍ଦନ ସବୁ ଛଡା ହବ ଠାକୁର ତାଙ୍କ ନିଜ ରୂପରେ ଦ ଦର୍ଶନ ଦେବେ। ତାପରେ ଗୋଟେ କା ଗୋଟେ ଗ ଗଛଟେ ପୁରା କଟାହେଇକି ରଖାହବ ଠାକୁରଙ୍କ ଆଗେରେ। ସେ ପାଖେରେ ଜିଏ ରହିବେନି ହଁ ଗଛ ସେ ପା ପାଖେରେ କିଏ ରହିବେନି ସେ ପାଖେରେ କିଏ ରହିବେନି ସବୁ ଲୋକ ସାଇଡ୍ ରେ ରହିବେ ଦେଖୁଥିବେ।
ହଁ।
ଭଗବାନଙ୍କର ଯେତେବେଳେ ଆଖି ଟା ଖୋଲା ହବ। ସେ ଗଛ ଟା ପୁରା ପୋଡିଯିବ ହଁ ବା ଗଛ ଟା ପୁରା ପୋଡିଯିବ। ଏଟା ସବୁ ସବୁ ଲୋକ ଥିବେ ସ୍
ତୁ ତୁ କଣ ସେଇ ଟାଇମ୍ କୁ ଯାଇଥିଲୁ?
ନାଇଁ ନାଇଁ ମୁଁ
ଆଖିରୁ ନିଆଁ ବାହାରିବ ତାଙ୍କଠୁଁ।
ସେ ନାଇଁ ନାଇଁ ମୁଁ ସେ ଟାଇମ୍ କୁ ଯାଇନୁ ସେ ଟାଇମ୍ ରେ ଗହଳି ପ୍ରବଳ ଥିବ।
ମାନେ ସେଇଟା ଜାମୁ ପାଇଁ ଧର ଜାମୁରୋଳ ଟାଇମ୍ କୁ ହୁଏ କି?
ନାଇଁ ନାଇଁ ସେଟା ଏ ଏବେ ହେଇଥିଲା ଏ ମାସେ ଦି ମାସେ ତଳେ ହେଇଥିଲା। ହଁ, ହଁ, ହଁ ହଁ ସେଇଟା ସେଇଟା ସେଇ ଟାଇମ୍ ରେ।
ଓହୋ, ଅ ଯୋଉ ଆମ ପୁଡି ଦିନି ଜଗନ୍ନାଥ ମନ୍ଦିରରେ ହୋଉଛି ଚନ୍ଦନ ଛଡା ଯାତ୍ରା। ସେଇଟା ସେଇଭଳିଆ ହୋଉଚି ସେପଟ ସାଇଟୁ ଅଲଗା ଟାଇପ୍ର କରୁଥୁବେ ଆଉ।
ହଁ ସେ ସେଇ ଟାଇପ୍ ର ହଁ।
ହଁ ହଁ।
ତାପରେ ସବୁ ସା କାମ ସରିଲା, ତାପରେ ଆର୍କେ ବିଚ୍ ବୁଲ୍ଲୁ। ତା ପରଦିନ ଗଲୁ, ସିମାଞ୍ଚଳମ୍ ଗଲୁ। ଦର୍ଶନ କଲୁ ଠାକୁରଙ୍କୁ, ଲଡୁ ଖାଇଲୁ ତାଙ୍କର ଲଡୁ ଖାଇଲୁ
ଯୋଉ ସୀମାଞ୍ଚଳମ ଗଲେ ସେଠି ଲୁଙ୍ଗି ପିନ୍ଧିକି ଗଲେ ନା, ଆପଣ ଆପଣଙ୍କର ଫର୍ମାଲ ୟୁନିଫର୍ମରେ ଗଲେ?
ସେଇଟା ସେଇଟା ଚଳିବ ଇଏରେ ଯା ଚଳିବ, ତମେ ତୁ ଯଦି ଲୁଙ୍ଗି ତୁ ଯଦି ଚୁଟି ଫୁଟି କାଟିଥିବୁ, ଲୁଙ୍ଗି ପିନ୍ଧି ଯିବୁ। ନହେଲେ ନାଇଁ, ସେଇଟା ଷ୍ଟାଇଲ ଉପରେ ଡିପେଣ୍ଡ, ଡିପେଣ୍ଡ ଇୟୋର୍ ଷ୍ଟାଇଲ ଆଉ କିଛି ନାଇଁ।
ଆଚ୍ଛା।
ତାପରେ ଗଲୁ, ବୁଲାବୁଲି କଲୁ ସୀମାଞ୍ଚଳମ୍, ଲଡ଼ୁ ଫେମସ୍ ସେଇଠି। ମୁଁ ତ ଲଡ଼ୁ ଆଣିଥିଲି ଘର ପାଇଁ, ଖାଇଥିବୁ।
ହଁ- ହଁ ଖାଇଥିଲି‌।
ହୁଁ ଲଡୁ ବଢିଆ ଲଡୁ, ଲଡୁ ଖାଇଲୁ ତାପରେ, ଇଏ ମାନେ ତାପରେ ଟ୍ରେନ ଥିଲା ଟ୍ରେନରେ ଆସିଲୁ ବିଶାଖପାଟଣା, ବିଶାପାଟଣାରେ ଗୋଟେ ଜାଗାରେ ଖାଇଲୁ, ତାପରେ ଆସିଲୁ ହଁ।
ହଉ ଦଶ ମିନିଟ୍ ହେଇଗଲା, କଲ୍ ଟା ଆପଣଙ୍କ ଆଡୁ କାଟି ଦିଅନ୍ତୁ ଆଉ‌। କଥା ହେଇକି ବହୁତ ଭଲ ଲାଗିଲା, କାଟିଦେ କାଟିଦେ।
ତତେ ମତେ